ଆମକା।
ନମସ୍କାର ଆଉ କଣ ସୁଭସ ହଁ,
ହଁ ଶୁଭ ସଂନ୍ଧ୍ୟା। ହଁ ମୁଁ ବି ଵଲ ଅଛି।
ହୁଁ,
ଆଉ କଣ, ଏବେ ଆଉ କଣ ଆପଣଙ୍କ ଆଡେ ପର୍ବପର୍ବାଣୀ ଚାଲିଛି?
ପର୍ବପର୍ବାଣୀ ତ ଅ ପର୍ବପର୍ବାଣି ତ ସେମିତି ଏବେ ଜଷ୍ଟ ରିସେଣ୍ଟ ଆମର ରଜ ସରିଛି ଆଗକୁ ଆସୁଛି ତା ମାନେ ପର୍ବ ଓଡିଆ ମାନଙ୍କର ତାମାନେ ପ୍ରସିଦ୍ଧ ପର୍ବ ଯେ ଆମେ ଆମେ ଆମେ ଏବେ ଏ କଣ କରିବା ଆମର ନିଜର ବିଷୟରେ ଆମେ ତମେ କଥା ହବା ଆମେ ଯୋଉ କଥା ହଉଛୁ ଧରନ୍ତୁ ଆପଣ ଓଡିଆରେ କଥା ହଉଛନ୍ତି ମୁଁ ବି ଓଡିଆରେ କଥା ହଉଛି ଆମର ମାତୃଭାଷା ହେଲା ଓଡ଼ିଆ। ତ ଆମେ ତ ଆମେ ଜାଣିବା ତା ମାନେ ଯେ ଆମର ଏଇଚୁଲି ଭାଷା କଣ ଭାଷା କାହିଁକି ଆମ ପାଇଁ ଭାଷା ଜାଣିବା ନିହାତି ଦରକାର। ତାଉ ଦେଖନ୍ତୁ ଦୁନିଆରେ ବହୁତ ପ୍ରକାର ଭାଷା ଅଛି କେତେକ ଆଞ୍ଚଳିକ ଭାଷା ଅଛି କେତେ କଥା ମାନେ ଆମେ ଯୋଉଟା ବ୍ୟବହାର କରୁଛୁ ତାରୁ ଏଇ ସବୁ ଭାଷା ଗୁଡକୁ ତାମାନେ ଆମର ଚିହ୍ନଟ କରାଯାଇଛି ଏତିକିଟା ଭାଷ ଭାଷାକୁ ଆମେ ବ୍ୟବହାର କରିକି ଧରନ୍ତୁ ହେଲା ଇଂରାଜୀ ଭାଷା ହେଲା ହିନ୍ଦୀ ଭାଷା ହେଲା ସଂସ୍କୃତ ହେଲା ବଙ୍ଗାଳୀ ହେଲା ଏଇ ସବୁ ଭାଷା ଗୁଡିକ ଆମର ଯେମିତି ଦେଇଛନ୍ତି ତାମାନେେ ଏଇ ସବୁ ଆମେ ଜାଣିଲୁ ଯେ ଏଇ ଏରିଆ ର ଲୋକ ଏଇ ଭାଷାରେ କଥା ହଉଛନ୍ତି କିନ୍ତୁ ଆମେ ତ ସବୁ ଭାଷା ଜାଣିନୁ ନା କିନ୍ତୁ ଆମେ ଆମର ଓଡିଆ ଭାଷା ଧରନ୍ତୁ ଆମର ଓଡିଆ ଭାଷା ବିଷୟରେ ଆମେ ଜାଣିବା ଯେ ଆମକୁ ଭାଷା କାହିଁକି ଦରକାର? ଆମେ ହୁଁ ତ ମୁଖ୍ୟତଃ କଣ ଭାବୁଛନ୍ତି ଆମର ଭାଷା କାହିଁକି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ।
ମୁଁ ଭାବୁଛି ମାନେ ଆମ ଭାଷା କଣ ମନୁଷ୍ୟର ଭାବର ଆଦାନ ପ୍ରଦା ପ୍ରଦାନ ପାଇଁ ମନୁଷ୍ୟଙ୍କୁ ଭାଷା ନିହାତି ଆବଶ୍ୟକ। ମାନେ ଯଦି ଦେଖିବା ପଶୁ ପକ୍ଷୀ ନିଅନ୍ତୁ ସେମାନେ ତ ଭାଷା କହିପାର ହଁ ତାଙ୍କ ଭାଷା ସେମାନେ ବୁଝିପାରନ୍ତି କିନ୍ତୁ ମଣିଷ ଯେହେତୁ ସବୁଠୁ ବୁଦ୍ଧିମାନ ପ୍ରାଣୀ ସମାଜରେ। ତ ଭାଷାର ଆଦାନ ପ୍ରଦାନ ପାଇଁ ଭାଷାର ଆବଶ୍ୟକତା ନିହାତି ରହିଛି। ଆଉ ସବୁ ଭାଷା ହିସାବରେ ଉ ଭାଷା ବୋଲି କହିବାନି ମାନେ ଅ ଆଞ୍ଚଳି ଅଞ୍ଚଳ ଅଞ୍ଚଳ ହିସାବରେ ମଧ୍ୟ ଭାଷାର ଭିନ୍ନତା ଭିନ୍ନତା ରହି ଯାଇଛି।
ହୁଁ ଆଉ ସେମି ହଁ ତାପରେ କଣ ହଉଛି କି ଭାଷାର ଆମେ ଏମିତି ମୁଁ କହୁଛି ବର୍ଗୀକରଣ ଯଦି କରିବା ଆମେ ଦେଖନ୍ତୁ ଆମେ ଛୋଟରୁ ଆମେ ଯେତେବେଳେ ଆମକୁ ଶିଖାଉଛନ୍ତି ଓ ଆ ହରସେଇ ଦ୍ରିଘେଇ ଦୀର୍ଘଈ ଅ ରୁ ଦେଖନ୍ତୁ ଅଉ ବୃ ଗୋଟେ ସେଠି ଶବ୍ଦ ଗୋଟେ ଥାଏ ଦେଖିବେ ଶ୍ରୀକୃଷ୍ଣ ଙ୍କ ର ଗୋଟେ ସେଟାକୁ କୁହନ୍ତି ଛୋଟ ବଳେ ସେମିତି ଶିଖାନ୍ତି ଆମକୁ ଯେ ଶ୍ରୀକୃଷ୍ଣଙ୍କର ଗୋଟେ ତା ମାନେ ଠିଆ ହେବାର ତା ମାନ ଗୋଟିଏ ଦୃଶ୍ୟ ସେଇ ରୁ ରୁ ଯାହାକୁ କି ପ୍ରାୟତଃ ଲୋକ ଭୁଲି ସା ଗଲେଣିି ଆଜି ଆଜ ଆଜି ଯଦି ଆମେ ଗୋଟେ ଟିଚର ବି ପାଠ ପଢଉଚି ତାକୁ ଯଦି ବି ଆମେ ପଚା ସେଇ ମୁଁ କହୁଛି ମୁଁ ସେମିତି ଆକ୍ଷେପ କରୁନାହିଁ। କଣ କହୁଛି ଗୋଟେ ଜିନିଷ ଆମେ ତାମାନେେ ସେ ଯୋଉ ବଙ୍କା ହେଇକି ଥିବା ଅକ୍ଷର ଗୁଡା କଣ ଏବେ ବି ଦେଖିବେ ପ୍ରାୟତଃ ଲୋକ ସେଇଟାକୁ ଭୁଲି ଗଲେଣି। ଧୀରେ ଧୀରେ ଏଇଟା କଣ ହଉଚି କି ଆମର ହଁ ଆମ ଭାଷ ର ସେଇଟା ହଉଛି ଅଧ ତାମାନେ ଆମେ ଯେତିକି ବ୍ୟବହାର କଲେ ତାହାକୁ ଜାଣିଲେ। ଆଉ କିଛି କିଛି ଜିନିଷକୁ ଆମେ ତାମାନେ ଧୀରେ ଧୀରେ ଭୁଲିବାକୁ ଗଲେ। ଆମର ସେଇଟା ହଉଛି ତା ମାନେ ସେଇଟାକୁ କୁହାଯାଏ ଲୁ ସେଇଟା ଆପଣ ବି ମୁଁ କୁହ ନାହିଁ କିଏ ଜାଣିଛି
ନା ମୁଁ ସତ କଥା କହିବି ତ ମୁଁ ବିି ଜାଣିନଥିଲି ମୁଁ ଜାଣିନଥିଲି ଆପଣ କହିଲା ପରେ ହିଁ ମୁଁ ଏବେ ଜାଣୁଛି ହଁ। ଆଛା ହଁ ନାଇଁ ନାଇଁ ଦେଖିବା ଆମେ ଯଦି
ସେଇ ଦୁଶ ହୁଁ।
ଆ କୁହ
ହ୍ୟାଲୋ। ହୁଁ ଆମେ ଯୋଉ ମୁଁ କହୁଛି ଯେ ହୁଁ
ଓଡିଆ ଭାଷାକୁୁ ଦେଖନ୍ତୁ ଆମର ମାନେ ସୁଦୃଢ କରିବା ପାଇଁ କେତେ ମାନେ ଆଗରୁ ଯୋଉ ଆମର ଥିଲେ ସବୁ ସ୍ଵାଧୀନତା ସଂଗ୍ରାମୀ କହିବା କିମ୍ବା ଆମର ଓଡିଆ ଉ ଭା ଭାଷା ପାଇଁ ଯୋଉମାନେ ସବୁ ସଂଗ୍ରାମ କରିଥିଲେ ସେମାନେ ବହୁତ କଷ୍ଟ ରେଥିଲେ ହଁ। ଯେମତି ଆମର ରହିଲେ, ଆମର ମଧୁ ସୂଦନ ଦାସ ହଉ ମଧୁସୂଦନ ରାଓ ହଉ କି ଗୋପବନ୍ଧୁ ଦାସ ଏମ୍ ଯେ ଆମେ କିଛି ହାତ ଗଣତି ନେଇପାରିବା ସେମାନେ ଆମର ଧର ଯୋଉ ଆମର ଫକୀର ମୋହନ ସେନାପତି ରହିଲେ ତ ଓଡିଆ ଭାଷାକୁ ସୁଦୃଢ କରିବା ସେମାନେ କେତେ ସଂଘର୍ଷ କରିଥିଲେ କିନ୍ତୁ ଲ ବେଳେବେେଳେ ଯେ ବର୍ତ୍ତମାନ ସମୟ ଦେଖି ଆମର ଓଡିଆ ଭାଷା ଅଧଗତି ହେଇ ହେଇ ଯାଉଛି ଏ ବିଷୟରେ ମାନେ କଣ କହିବେ?
ମୁଁ ତ କହିବି ଆମେ କଣ ହଉଛି କି -ଆମେ ତା ମାନେ ନିଜର ଭାଷା ମାତୃଭାଷା କୁ ଛାଡିକି ଆମେ କଣ ହଉଛି ତାମାନେ ପ୍ରାଦେଶିକ ଭାଷା କୁ ଏବେ ଗୁରୁତ୍ୱ ଦିଆଯାଉ ପ୍ରାଦେଶିକ ଭାଷା ବ କଣ ଆଜି ଦେଖନ୍ତୁ ଆଜିର ସମୟ ଆଜିର ସମାଜରେ ଜଣେ ବଢ଼ିବା ପାଇଁ ସେ ତା ମାତୃଭାଷାରେ କଥା ହେଉଛି ସେଇଟା ଜାଣିବା ତ ନିହାତି ଦରକାର, ନହେଲେ ତ କଥା ହେଇପାରିବନି । କିନ୍ତୁ ସେ ତାକୁ ଇଂରାଜୀ ଟିକେ ନିହାତି ଜାଣିବା ଦରକାର, କାହିଁକି ସେ କୋଉଠି କଣ ଗୋଟେ ଚାକିରି କଲା ତ, ତା ତା ଇଂରାଜୀ ନ ଜାଣିଲେ ତାକୁାତାମାନେ ଗୋଟେ ଚାକିରି ଗୋଟେ ମିଳିବ ନାହିଁ। ହିନ୍ଦୀ ଟିକେ ନ ଜାଣିଲେ କୋଉଠି ଧର ବୁଲିଗଲା କୋଉଠି କୋଉ ଜାଗକୁ ଟିକେ ବୁଲିବା ପାଇଁ ଗଲା ତ ସେଠି ସେ ସେ ଲୋକଙ୍କ ସହିତ ଭାବର ଆଦାନ ପ୍ରଦାନ କରିପାରିବ ନାହିଁ ତ କଣ ହଉଛି ଧୀରେ ଧୀରେ ଲୋକମାନେ ଦେଖନ୍ତୁ ଆମେ ଯଦି ଭାଷା ଯଦି ଏମିତି ଦେଖିବା। ଆମ ଭାଷା ହଉଛି ଓଡିଆ ଭାଷା ହଉଛି ସବୁଠୁ ଅଧିକା ତା ମାନେ କଷ୍ଟ। କାହିଁକି ଦେଖନ୍ତୁ ଆମେ? ଅରୁ ଅରୁ ଲୁ ପର୍ଯ୍ୟନ୍ତ ଯୋଉ ପଢିଲା ସଵରବର୍ଣ୍ଣ। କ ରୁ ପଢିଲା ଆମେ ହ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣ ସେଠି ପୁଣି ଆମର ଦେଖନ୍ତୁ ଆ ଭାଷାକୁ କେମିତି ଭାଗ ଭାଗ କରାହେଇଛି। ତାମାନେ ପ୍ରତ୍ୟେକର ଭାଗ ହେଇଛି କୋଉଟା କଣ୍ଠି ମୁ୍ୟ ବର୍ଣ୍ଣ କୋଉଟା ତାଲବୀୟ ବର୍ଣ୍ଣ କୋଉଟା ଆମର ଦନ୍ତ ବର୍ଣ୍ଣ। କୋଉଟା ମୂଧନ୍ୟ ବର୍ଣ୍ଣ ଏମିତି ତାମାନେେ ଅଜଗ ବାହ ଏମିତି ତା ମାନେ ଆମର କଣ? ଯ ଆମର ଓଡିଆ ଭାଷାରେ ଆମର ଯଦି ଆମେ ମାତ୍ରାକୁ ଦେଖିବା ଦେଖନ୍ତୁ ଆମର ଅଣଚାଶ ଟା ଅକ୍ଷର ଅଛି। ଆମେ ଅଣଚାଶ ଅକ୍ଷର ଉପରେ ଆମର ଆକାରରୁୁ ଅଉକାର ପର୍ଯ୍ୟନ୍ତ ପୁଣି ମାତ୍ରା ତାମାନେ ଆକା କାର ଅଛି ତାମାନେ ଏଇଟା ମାତ୍ରା। ତାପରେ ପୁଣି ଦେଖନ୍ତୁ ଆମର ଫଳା ଅଛି ଫଳାଯ ଫଲା। ଫଳା ର ଫଳା ଦେଖନ୍ତୁ ଏତେ ଗୁଡା ପରେ ହୁଁ।
ଯଦି ଆମେ ମାନେ ବିଶ୍ଳେଷଣ କରିବାକୁ ଯିବା ତ ଆମେ ଆମ ପାଖରେ ମାନେ ସମୟ ନଥିବ ସେ ସବୁ ବିଶ୍ଳେଷଣ କରିବା ପାଇଁ କିନ୍ତୁ ଦେଖ ଦେଖନ୍ତୁ ଗୋଟେ କଥା ଆମେ ଦେଖନ୍ତା। ଆମେ ଓଡିଆ ହିସାବରେ ଆମ ଭାଷାକୁ ଆମେ ସୁଦୃଢ କରିବା କଥା। କିନ୍ତୁ ସମୟ ଏମିତି ଯେ ଆମେ ମାନ ଉଁ ଯେମିତି ଆପଣ ପ୍ରାଦେଶିକ ଭାଷା କଥା କହିଲେ ହିନ୍ଦୀ ହିନ୍ଦୀ ତ ଆମ ରାଷ୍ଟ୍ର ଭାଷା ସେଇଟା ବଡ କଥା ନୁହଁ ଯେମିତିକି ଆମେ ଇଂରାଜୀ କଥା କହିଲେ। ଆମେ ମାନେ ଏମିତି ସମୟ ହେଇଗଲାଣି ଆମେ ମାନେ ପ୍ରତ୍ୟେକ କଥାରେ ସମ୍ପୂର୍ଣ୍ଣ ଓଡିଆ ଭାଷାରେ ଆମେ ଦୁଇ ଚାରି ପଦ କଥା ହେଇ ପାରୁନା ଏଇଟା ସତ। କଥା ମାନେ କଣ କହିଲେ ପ୍ରତ୍ୟେକ ଭାଷା ମାନେ? କଥା କହିଲା ବେଳକୁ ଆମେ ଇଂରାଜି ଶଦ୍ଦ ର ପ୍ରୟୋଗ କରୁଚୁ ହିଁ କରୁଛୁ। ସେଇଟା ଆମେ ଜାଣିକି ହଉ କିମ୍ବା ଅଜାଣତରେ ହଉ କିନ୍ତୁ ସେ ଜିନ୍ସ ଟା ଆମ ଦ୍ୱାରା ହେଇହିଁ ଯାଉଛି। ଆମେ ଏତେ ସେ ଭାଷା ପ୍ରତି ମାନେ ଗୋଟେ ଲାଗିଗଲାଣି ଆମର ଯେ ମାନେ ହେଇତ ଯାଉଛି ଆଉ କଣ କରିବା ସେଇ ଜିନିଷ ଟା ଆମେ ନ ଚାହିଁଲେ ବି ମାନେ ସତ ପ୍ରଭୃତ ଭାବରେ ମୁହଁରୁ ବାହାରି ଆସୁଛି।
ହଁ ସେଇଟା କଣ ହଉଛି କି ଆମେ ଯଉ ବ୍ୟବହାର କଲେ ତାମାନ ଆମେ ଆମେ ଆମର ମାତୃଭାଷା ଟାକୁ ଆମେ ପୁରା ପୁରୀ ମୁଖସ୍ତ କରିପାରୁନାଁ ।କଥା ହଉଛି ସେଇଠି ଯେ ଆମ ମାତୃଭାଷାର ସବୁ ଯାକ ଶବ୍ଦ ସବୁ ଯାକ ବର୍ଣ୍ଣ କୁ ଆମେ ଯେହେତୁ ମୁଖସ୍ତ କରୁନାହିଁ ତ କଣ ହଉଛି ଆମକୁ ସହଜ ଲାଗିଲା ଗୋଟେ ଇଂରାଜୀ ର ଗୋଟେ ୱାର୍ଡଟା ଆସିଲା ଆ ଆମେ କଣ କରୁଛୁ ସେଇ ଓଡିଆ ଭାଷା କହିଲା ଭିତରେ ଆମେ ଇଂରାଜୀ ଭାଷା ଟା କହିଦେଉଛୁ।
ହଁ ଦେଖନ୍ତୁ ଆପଣ ବି କହୁଛନ୍ତି।
ସମସ୍ତେ ସେଇ ଜିନିଷା ତମାନେ କଣ ହଉଛି ଆମର ରକ୍ତରେ ତମାନେ ମିଶି ଗଲାଣି। ଯେମିତି ଆମେ ଓଡିଆ ଶିଖିବା ପାଇଁ ବାଧ୍ୟ ସେ ଶବ୍ଦ ଟା ଆସିକି ଆମ ସହିତ ମିଶି ଗଲାଣି ତା ଉପରେ ଓଡ଼ିଆ ଭାଷାକୁ ବଞ୍ଚାଇବା ପାଇଁ ସେ ସେତେବେଳେ ଯେମିତି ଫକୀରମୋହନ ସେନାପତି ମୁଁ ତ ମୁଁ ଯେବେ ପଢୁଥିଲି ଦେଖୁଥିଲି, ଯେ ଫକୀରମୋହନ ସେନାପତି ଦେଖନ୍ତୁ ତାଙ୍କର ଲେଖିଲେ ଉପନ୍ୟାସ ଛଅ ମାନ ଆଠ ଗୁଣ୍ଟ ତାପରେ ଲେଖିଲେ ଲଛମା କଣା ମାମୁଁ ହଁ ତାପରେ ଲେଖିଛନ୍ତି ସେ ତାଙ୍କର ଆମର ଛଅ ମଣ ଆଠ ଗୁଣ୍ଠ ଏମିତି ସେ ତାମାନେ ଓଡିଆ ଭାଷାକୁ ଏମିତି ଅତି ଭାବରେ ସମୃଦ୍ଧ ଭାବରେ ସେ ଲେଖିଲେ ଯେ ତାମାନେ ସେତେବେଳେ ମୁଁ ଓଡିଆ ଭାଷା ତାମାନେ ଉଠେଇଦବା ପାଇଁ। ଆଉ ସେତେବେଳେ ଚାଲିଥିଲା ବଙ୍ଗାଳୀ ଭାଷାକୁ ତାମାନେ ମାତୃଭାଷା ରୂପେ ଗ୍ରହଣ କରିବା ପାଇଁ ଓଡିଆ ମାନଙ୍କୁ ବାଧ୍ୟ କରାଯାଉଥିଲା। ତେଣୁ ସେ ସମୟରେ ଆମର ଯୋଉ ବିଶିଷ୍ଟ କବି ମାନେ ରହିଲେ। ଆମର ମୁଁ କହୁଛି ଯୋଉ ଅ ଉପନ୍ୟାସ ଯୋଉ ଆମର ଫକୀର ମୋହନ ସେନାପତି ଗୋପବନ୍ଧୁ ଦାସ ତ ଏମାନେ କଣ କଲେ ଓଡିଆ ଭାଷାକୁ ଉଜ୍ଜୀବିତ କରିବା ପାଇଁ ଏମାନେ ବିଭିନ୍ନ ପ୍ରକାର କବିତା ଲେଖିଲେ ବିଭିନ୍ନ ପ୍ର ପ୍ରକାର ଉପନ୍ୟାସ ଲେଖିଲେ ଆପଣ ଗୋପବନ୍ଧୁଙ୍କର ଗୋପବନ୍ଧୁଙ୍କର ଦେଖିଥିବେ ଦେଶ କବିତା ଯୋଉଟା ରହୁଛି ଆମର ଅ କୁହାଯାଉଛି ବନ୍ଦିର କଥା ଗୋଟେ ଦେଖିବେ ଆତ୍ମ କଥା ସେଇଠି ସେ ତାମାନେ ସଂଗ୍ରାମଙ୍କୁ ତାମାନେ ଓଡିଆ ଭାଷାକୁ ସେମାନେ ଉଜ୍ଜୀବିତ କରିବା ପାଇଁ, କଣ କଲେ ଓଡିଆ ଭାଷାକୁ ସେମାନେ ଅଧିକା ସମୃଦ୍ଧ କରିବା ପାଇଁ ଚାହିଁଲେ କାହିଁକି ତାଙ୍କ ଭିତରେ କୁହା ଗଲା ଯେ ଆମେ ବଙ୍ଗାଳୀ ଲୋକ କହିଲେ ଯେ ଆମର ବଙ୍ଗଳା ଭାଷ ହଉଛି ତମ ଓଡିଆ ଭାଷା ଟୁ ଭଲ। ଭଲ ଆମ ବଙ୍ଗଳାରେ ସବୁ ଜିନିଷ ଲେଖା ହେଇଛି ଆଉ ତମ ଓଡିଆରେ କଣ କରିଚ ଦେଖ ତ ଆମର କବି ମାନେ ଯୋଉମାନେ ଥିଲେ ମୁଖ୍ୟତଃ ସେମାନେ ତାମାନେ ସବୁ ଜିନିଷ ଲେଖ ଖିବାକୁ ଆରମ୍ଭ କଲେ ଗଳ୍ପ ଉପନ୍ୟାସ କବିତା ତାପରେ ଯ ବହୁତ ଲଢେଇ ହେଲା ତାପରେ ଯାଇକି ଓଡିଆ ଭାଷା ଟା ଆମର ମାତୃଭାଷାରେ ରହିଲା। ନହେଲେ ତ ମୋ ଜାଣିବାରେ ତ ଆମେ ବି ବଙ୍ଗାଳୀ ହିଁ କଥା କହିଥାନ୍ତେ। ଓଡିଆ ହେଇ ଥାନ୍ତେ ଓଡିଆ କଣ ଓଡିଆ ହୁଁ।
ହଁ କିନ୍ତୁ ମାନେ ଆମର ଲେଖକ ମାନେ କିମ୍ବା କବି ମାନେ ଆପଣ ଯୋଉ କହୁଛନ୍ତି ସେମାନେ ବହୁତ ସଂଘର୍ଷ କରିଥିଲେ ।ଓଡିଆ ଭାଷା କୁ ଆମର ମାନେ ସ୍ଵତନ୍ତ୍ର ଭାଷାର ମାନ୍ୟତା ଦେବା ପାଇଁ ଯେମିତିକ କି ମାନେ ଆଉ ଦେଖିବାକୁ ଗଲେ ଓଡ଼ିଆ ଭାଷା ହେଲା ବହୁତ ପୁରାତନ ଭାଷାଟିଏ। ଆଉ ମାନେ ପ ପ୍ର ଏବେ ଆମେ ସମୟ ସହିତ ଚଳିକି ଚାଲିକି ଏ-ଏ-ଏ ଅନ୍ୟନ୍ୟ ପ୍ରାଦା ଦେଶିକ ଭାଷା ଗୁଡାକୁ ଆ ଆପଣେଇ ନେଉଛୁ୍ ଓବରେ ସେ ବି ତାର ବି କିଛି ରହିଛି କାହିଁକି ନା ଆମେ କେବଳ ଓଡିଶାରେ ଓଡ଼ିଆ ଭାଷା କେବଳ ଆମ ରାଜ୍ୟ ପାଇଁ। ଆଉ ଆମେ ଯଦି ବାହାର ରାଜ୍ୟକୁ ଏମିତି ତ ନୁହଁ ଯେ ଆମେ କେବଳ ଆମ ରାଜ୍ୟ ଭିତ ଭିତରେ ହିଁ ସୀମିତ ହେଇକି ରହିବା ବାହାରକୁ ଯଦି ଆମେ ଯାଉଛୁ ଯଦି ଅନ୍ୟ କୌଣସି ଭାଷା ଆମେ ନ ଜାଣୁଛୁ ତେବେ ସେ
ହୁଁ।
ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ତ ସେଥିପାଇଁ ଆମେ ଅନ୍ୟାନ୍ୟ ଭାଷା ମଧ୍ୟ ଜାଣିବା ତା ସହିତ କହିବି ଆମେ ଆମ ଭାଷ ଭାଷାକୁ ଅ ଭଲ ପାଇବା ଅନ୍ୟ ଭାଷାକୁ ଭଲ ପାଇବା ସହ ଆମେ ଆମ ଭାଷା ମଧ୍ୟ ଅ ମଧ୍ୟ ନୁହଁ ଅଧିକ ଗୁରୁତ୍ୱ ଦେବା ଗୋଟେ ତାହାକୁ ମାନେ ଯେମିତି କିି ଅନ୍ ମାନେ ଅନ୍ୟାନ୍ୟ ରା ରାଜ୍ୟଗୁଡ଼ାକରେ ଯେମିତି ନିଜ ଭାଷାକୁ ଅଧିକ ଗୁରୁତ୍ୱ ଦିଅନ୍ତି ଆମେ ବୋଧେ ସେମିତି ଓଡ଼ିଆ ଭାଷା ତାକୁ ସେମତି ଅଧିକ ଗୁରୁ ଗୁରୁତ୍ଵ ଦେଇକି ଉଜ୍ଜୀବିତ
ହୁଁ ତାହାକୁ ହାଉଁ ତାହାକୁ ଉଜୀବିତ କଲେ କଣ ହବ କି ଆମେ ଯୋଉ କ୍ଷେତ୍ରରେ ଗଲେ ବି ଆମେ ନିଜେ ତା ମାନେ ଓଡ଼ିଆ ଗର୍ବ ଅନୁଭବ ଆମେ ଗଢ଼ିବା ତାମାନେ ଓଡିଆ ଭାଷାା ଜାଣିଛୁ ଆଉ ଆମେ ହଉଛୁ ଓଡିଆ। ଯୋଉମାନେ ହିନ୍ଦୀ ଅ ଅଛନ୍ତି ସେମାନେ ତାଙ୍କର ଆମର ଯେମିତି ରାଷ୍ଟ୍ର ଭାଷା ହେଲା ହିନ୍ଦି ସେମାନେ ଯେମିତି କହୁ ଛନ୍ତି ଆମ ରାଷ୍ଟ୍ର ଭାଷା ଆମର ହିନ୍ଦୀ। ତ ସେଇ ଧର ପଞ୍ଜାବ ମୁଁ କହୁଛି ପଞ୍ଜାବ ବାଲାଙ୍କର ପଞ୍ଜାବୀ, ବଙ୍ଗଳାଙ୍କର ବଙ୍ଗାଲୀ ତ ତେଲୁଗୁ ବାଲେଙ୍କର ତାଙ୍କର-ଅ-ଅ ତାମିଲ। ତ ଏଇ ସବୁ ଭାଷାକୁ ସେମାନେ ତାଙ୍କର ଯେମିତି ବଞ୍ଚେଇକି ରଖିଛନ୍ତି ଆଗକୁ ମଧ୍ୟ ଆମେ ଓଡିଆ ହିସାବରେ ଆଉ ଗର୍ବ କରିବା ଆଉ ଆମେ ଆମର ଯୋଉମାନେ ଆମ ଧରନ୍ତ ଭାଷାକୁୁ ବଞ୍ଚେଇକି ରଖିଥିଲେ ସେତେବେଳେ ସଂଗ୍ରାମ କରୁଥିଲେ ଏ ସେମାନଙ୍କ ପାଇଁ ଆମେ ଯେମିତି ଆମ ଘର ଲୋକଙ୍କ ପାଇଁ ଗୋଟେ କର୍ତ୍ତବ୍ୟ ଅଛି ତ ତାଙ୍କର ସେଇ ତ୍ୟାଗ, ବଳିଦାନ ତାଙ୍କ ପାଇଁ ତ ଆମେ ତାଙ୍କୁ ସ୍ମରଣ କରିକି ହେଲେ ତାଙ୍କର ଭାଷାକୁ କିଛି ମାତ୍ରାରେ ମନେ ରଖିବା ଯଦି ତ ଆମେ ନିଜେ-ଏ-ଏ -ଏ ଆ ଗର୍ବିତ ହେଇପାରିବା ଆଉ ଦେଶ ମଧ୍ୟ ତା ମାନେ ଆଗକୁ ଆଗେଇବ ତାପରେ ଆମେ ଯଦି ଆମ ନିଜର ମାତୃଭାଷା ଟାକୁ ଆମେ ଜାଣିବା ନାହିଁ ତାହେଲେ ଦେଖନ୍ତୁ ବିଶେଷ ଭାବରେ ଆମେ ଯଦି ଆ ମ ଆମ ଭିତରେ ଯଦି କଥାବାର୍ତ୍ତା ଯଦି ହେଇପାରିବା ନାହିଁ ତ ଆମେ ଆଉ ଜଣଙ୍କ ସହିତ କଣ କଥା ହବା।
କଣ କଥା ହେବା ଠିକ କହିଲେ।
ତ ସେଇଥିପାଇଁ ଆମ ମୁଁ ଭାବୁଛି ଆମର ମା ମାତୃଭାଷା ଓଡିଆ ଭାଷା ନିହାତି ଭାବରେ ଗୋଟେ ଯେହେତୁ ଭାଷାର ସେ ମାନ୍ୟତା ପାଇ ଯେତୁ ଆମେ ତାହାକୁ ଉଜ୍ଜୀବିତ କରିକି ରଖିବା ଆଉ ଆଗକୁ ବଢିବାରେ ଆମେ ଆମର ଚେଷ୍ଟା ଯେତିକି ଆମେ ତ ଜାଣିନୁ ଯେ ଆମେ ବଡ କବି ହବାନା ଲେଖକ ହବାନା କଣ ହବା ଗାଳ୍ପିକ ହବା ସେଇଟା ନୁହଁ କିନ୍ତୁ ଆମେ ତାହାକୁ ତାମାନେ ବଞ୍ଚେଇ ରଖିବା ନିିହାତୀ